ହାଲୋ।
ହାଲୋ।
ଆଜ୍ଞା କୁହନ୍ତୁ?
ଭାଇ କଣ ଆଉ ଭୁଲିଗଲ ଆଉ କାଇଁ କିଛି ପଚରା ପୁଚୁରି କରୁନା।
କଣ ଭୁଲିଗଲ କଣ କାଇଁ ତମେ ତ କାଇଁ ଫୋନ ଫାନ କିଛି କରୁନା, ମୁଁ କଣ କହିବିତମେ ବି ଭୁଲିଗଲ?
ଆଉ
ହଁ ଏ ସବୁ କଥା ଛାଡ ବନ୍ଧୁ ଆଉ କିଛି କୁହ କଣ ଚାଲିଛି?
ଏଇଁଦି ଗାଁ ରେ ଖାଲି ବୁଲୁ ହୁଁ, କଣ କରିବୁ?
ଓ ଗାଁ ରେ ବୁଲୁଚ ଆଉ ପାଠ ପଢା ପାଠ ପାଠ ଶାଠ କିଛି ନାହିଁ?
ନା ପାଠ କଣ ପାଠ ତ ଶଇଲାଣି କୋଉଠି ଗୋଟେ ଇନକମ୍ ନ କଲେ ଘର ଚଳେଇବୁ କେମିତି?
ଏ ଓ ହୋ।
ତମେ ତ କଉ ଦିନ ଗୋଟେ ଆସ, ଟିକେ ପୁରୀ ଫୁରୀ ଆଡେ ଟିକେ ଯିବା।
ମୁଁ ଆଡେ ଟିକେ ବ୍ୟସ୍ତ ରହୁଛି, ଆମ ବିଜନେସ ଆମ ଦୋକାନ ଟା ଚାଲିଛି ତ।
ଓହୋ ତମର ତ ବା ଯୋଉ ଇଏ ଦୋକାନ ମେଡିସିନ ଦୋକାନ? ଓ ହୋ ହଁ ଆଉ କଣ ଏଇ ତ ଜୀବନ ଆଉ କଣ।
ହଁ ସେଇଆ ଟିକେ ବ୍ୟସ୍ତ ରହୁଛି ବାପା ପାଟି କରୁଛନ୍ତି ନା ନ ରହିଲା ବେଳକୁ ତ ରହିବାକୁ ପଡୁଛି ହଉ ଦେଖିବା କୋଉ ଦିନ ଫାଙ୍କା ହେଲେ ଯିବା ଆଉ, ଏଇ ଗୋଟେ କଥା।
ବାପୁ ମୁଁ କହୁଥିଲି ପୁରୀ ଫୁରୀ ଆଡେ ଟିକେ ଯାଇ ଭଲ ଲାଗିଥାନ୍ତା।
ଆଜ୍ଞା, ଆଉ କଣ କରିବା? ପୁରୀ କେବେ ଯିବାର ଅଛି?
ଆଚ୍ଛା ଆମର ଯୋଉ ରଥ କାମ ହୁଏ ନା? ହ୍ୟାଲୋ, ଏ ଯୋଉ ରଥଯାତ୍ରା ହୁଏ।
ଆଉ ସେଇ ରଥଯାତ୍ରାରେ ଗଲେ ଭଲ ହୁଅନ୍ତା।
ଆଜ୍ଞା ଆଉଥରେ କୁହନ୍ତୁ କଣ ହୁଏ?
ମୁଁ କହିଲି, ଯୋଉ ପୁରୀରେ ଯୋଉ ରଥଯାତ୍ରା ହୁଏ
ଆଜ୍ଞା।
ଫାଷ୍ଟ ପାଖେଇ ଆଇଲା।
ଆଜ୍ଞା।
ଆଉ ସେଇ ମୁଁ ଭାବଛି ସେ ଟିକେ ଚାରିଟା ବେଳେ ଯାଇଥିଲେ ଟିକେ ଭଲ ହେଇଥାନ୍ତା।
ହୁଁ ହଉ ଦେଖଆ ମୁଁ ଦୋକାନ ଟା ଟିକେ ଫାଙ୍କା ହଉ କହିମି ଆଉ କଣ
ଏଇ ରଥଯାତ୍ରା ପୂର୍ବରୁ ସିଏ ପଳେଇଲେ ତ ଏବେ ତ ଲୋକ ପୁରା ପୁରୀରେ ପୁରା
ହଁ ଭିଡ ସେଇଆ ତ ଲୋକ ଭିଡକୁ ଇଚ୍ଛା ହଉନି ଯିବାକୁ ଧକ୍କା ପେଲା ଖାଇବୁ ସେଠି
କିଛି ନହେଲେ ଆମେ ଦୂରରୁ ତ ଦେଖିବା ଆମେ କାହିଁ ଭିଡକୁ ଯିବା ଆମର ମେନ୍ ହଉଛି ତାଙ୍କ ରଥ ଟଣା ଦୌଡି ଟା ଧରିଦେଲେ ସଇଲା ଆଉ ବେଶି ଦରକାର
ସେଇଆ ତ ମେନାର ଲୋକ କାହିଁ ଯାଆନ୍ତି କି ହେଲେ ସେତିକି ବାଟ ପହଞ୍ଚିଲେ ତ କନ୍ତିିଆ
ହଁ ମୁଁ ଦେଖିବା ପୁରୁଣା ସିଆଡେ ଟିକେ ପଳେଇବା ଆମର ଯୋଉ ଜାଗା ଅଛି ରାମଚଣ୍ଡୀ
ଆଜ୍ଞା
ଆମେ ଯୋଉ ଯାଇଥିଲୁ ଭୋଜି କରିଥିଲୁ
ଆଜ୍ଞା ଆଜ୍ଞା ସେଇଠି
ସେ ଜାଗା ଟା ତ ଭଲ ହେଇଛି ଜାଗା
ହୁଁ ସେଇଠି ନୁଚିବୁ ଫିଷ୍ଟି କରିକି ଆସିବା ଆଉ ନା କଣ
ହଁ ସିଆଡେ ଭୋଜି କରିବା ହଁ ହଁ ଆଉ ଯୋଉ ସେଇଠି ଆଇଁଷ ବି ହୁଏ ନା ଆଉ
ଆଇଁଷ ନା ହେଠି ଆଇଁଷ ମନା ଠାକୁରଙ୍କ ଯାଗା ଯିବୁ ଆଇଁଷ ଖାଇବୁ କି ଆଉ
ସେଇଆ ଦେଖିବା ଆମର ପ୍ଲାନ କଣ ଅଛି
ହେ
ସେ ଯିବାର ହିଁ ନଥିଲା
ପ୍ଲାନ୍ ତ ଅଛି ଆଉ ଡେକ୍ସ ଡେଟ୍ ଫିକ୍ସ କର ଦେ କୋଉ ଦିନ ହବ କହିବ ମତେ ଯିବା ଆଉ
ନା ମୁଁ କହୁଥିଲି ଯାଇଥାନ୍ତେ ଟିକେ ବୁଲାବୁଲି ଆସିଥାନ୍ତେ
ମୁଁ ଟିକେ ଦୋକାନରେ ବ୍ୟସ୍ତ ରହୁଛି ଆଉ କଣ କରିବା ଟିକେ ଫାଙ୍କା ହଉନି ଆଜିକାଲି ଲୋକ ଟିକେ ବେଶୀ ହଉଛନ୍ତି ଭଲ ବେପାର ହଉଛି ତ ଆଉ କଣ କହୁଛନ୍ତି କୁହନ୍ତୁ
ମୁଁ କହିଲି ପୁରୀ ଗଲେ ଆମେ କଣ ଖାଲି ମନ୍ଦିରକୁ ଯିବା କି ଫେରେ କୋଣାର୍କ ଯିବା
ହୁଁ ଆଉ କଣ ସେଇଆ ତ ଆଉ କଣ ଗୋଟେ ଜାଗା ଯିବା କି ଆଉ ହୁଁ ସବୁ ଜାଗା ବୁଲିକି ଆସିବା ହଁ
ଆଉ କଣ ଗୋଟେ କାରରେ ଯିବି
କଣ କହିଲେ?
ମୁଁ କହିଲି ଗୋଟେ ଥାଆର ଟେ କଣ କିଣିଥିଲ ମୁଁ ଶୁଣିବାକୁ ପାଇଛି
ହ ଥାର ନାଇଁ ମ ହଁ କିଣିଛି ହେଲେ
କିଏ ଭାଇ ଚଲଉଛନ୍ତି ଆଉ ଭାଇ ଚଲଉଛନ୍ତି
ହୁଁ ଭାଇ ମୋ ବଡ ଭାଇ ସିଏ କିଣିଛନ୍ତି।
ଓହୋ ଆଉ ସେଇଟା ନହେଲେ ନେଇକି ପୁରୀ ପଳେଇବା।
ହଁ ପଳେଇଆ ନୂଆ ଗାଡି ମୁଁ ତ ଗାଡି ଶିଖିନି ଭାଇ ପିଲାବେଳୁ ଭାଇ ତମେ ଶିଖିଛ? ହଉ ଦେଖିଆ ଭାଇକି କୁହେ ଭାଇ କଣ କହୁଛି ଭାଇ କଣ କହିଲେ ଦେଖିବା କଣ କରିବା ଆଉ।
ଆଉ କଣ ଖବର?
ଖବର ସେଇଆ ଆଉ ଯାହା ଥିଲା ସେଆ ଆଉ କଣ କହିବି ନୂଆ ଖବର। ଦୋକାନ ପତ୍ର ଭଲ ଚାଲିଛି ଲୋକ ବି ଆସୁଛନ୍ତି ଯାହା ହୋଉ ଭଗବାନ୍ ଦୟାରୁ ସେ ଜଗା ଦଆରୁ।
ଯାହା ହଉ ଏତେ ବି ତ ଆଉ ସେଇ ଜଗା ଉପରେ ଭରସା କରି ସେଇ ସବୁ ଠିକ୍ କରିଦବ।
ହୁଁ ଆଉ କଣ କରିବା।
ମୁଁ ମୁଁ କହିଲି ଯୋଉ ଆମର ଯୋଉ ପୁରୀରେ ଯୋଉ କଣ ଗୋଟେ ନାଇଁ ଯୋଉ ଆମର ଏଇ ଯୋଉ ଆମ ସାର୍କ ମାଛର କଣ୍ଟା ଟା ପୂଜା ହୁଏ ନା କଣ ବା?
କଣ ପୂଜା ହୁଏ?
ସାର୍ ମାଛ ତା କଣ୍ଟା ଟା।
ମୁଁ ବି ସେମିତି ଶୁଣିଥିଲି ପ୍ରାୟେ ହେଇଥିବ ମୁଁ ଜାଣିନି ଠିକ୍ ରେ। ଉ ହୁଁ
ସେଟା ବି ହୁଏ କଣ ଗୋଟେ ଇଏରେ ଗୋଟେ ହୁଏ ମୁଁ ଶୁଣିବାକୁ ପାଇଥିଲି। ଆଉ ହଁ ଭଲ ଲାଗୁଛି ହେଇଥିବ କାରଣ ହେଇଥିବ।
ହଁ ଆଜ୍ଞା ମୁଁ ପୁରୀ ଯିମି ମୁଁ ଭାବୁଛି ହେଲେ ମୋର ଟିକେ ଭାବୁଥିଲି। ଯୋଉ ଯିବାକୁ ରାମ ମନ୍ଦିର ଟିକେ ଯିବାକୁ।
ହଁ।
ୟୁପି।
ଗଲେ ହୁଅନ୍ତା।
ଜମା ଜଗନ୍ନାଥ ମନ୍ଦିର ତ ଯାଇଛନ୍ତି ହେଲେ ରାମ ମନ୍ଦିର ଥରେ ଯିବା କେବେ।
ହଁଁ
କଣ କରିବା।
ଆଉ ଗୋଟେ ଲଙ୍ଗଟୁରୁ କୋଉ ଦିନ ଗୋଟେ ଯିବା କାରଣ ଆମର ଯୋଉ କେଉଁଝର ଏରିଆ ତ ଯାଇଥିବୁ କେଉଁଝରରେ କେଉଁଝର ଏରିଆ ଥରେ ଯିବ ବହୁତ୍ ଭଲ ଭଲ ଜାଗା ବହୁତ୍ ଭଲ ଭଲ ଏଇ ଦେଖ ଏକ ତାରିଣୀ ପଇଲା ହେଲା ଦୁଇ ରେ ଆମର ସାନ ଘାଗେରା ବଡ ଘାଗରା ଏମିତି ଦୁନିଆ ବହୁତ୍ ବହୁତ୍ ଭଲ ଜାଗା ଅଛି।
ଆଜ୍ଞା।
ସେଠିକି ବି ଗଲେ ହୁଅନ୍ତା ସେଠି ବିି ଭଲ ଜାଗା ଦେଖିବା ଛୁଆଙ୍କୁ କହିକି ଗୋଟେ ପ୍ଲାନ୍ କର ଦେଖିଆ କୋଉଦିନ ଗୋଟେ ହେଲେ ମାଡି ଯିବୁ।
ତମେ ବାବାନାଇ ଘରିଆକୁ କୁହ କଣ କହୁଛନ୍ତି ସେମାନେ।
ହଁ ସିଏ ତ ରାଜି ଥିବେ କାରଣ ସିଏ ଘରେ ରହୁଛନ୍ତି। ଆଉ ତାଙ୍କୁ କହିଲି ସେ ସାଙ୍ଗେ ସାଙ୍ଗେ କହିବ ଦେଖିବା ଗୋଟେ ଭଲ ଦିନ ଦେଖିକି ଗୋଟେ ଯିବା।
ଯିବା ଆଉ। ରବିବାରିଆ ଯିବା କି କେବେ ପଡୁଛି ରଥଯାତ୍ରା। ର ର ରଥଯାତ୍ରା କେବେ ପଡୁଛି କେତେ ତାରିଖି?
ଆମର ଉଁ ଏଇ କାଲି ପହର ଦିନ ବୋଧେ କଣ ନା ନା ପହରଦିନ ଆଉ ଜାଣି ପନ୍ଦର ଦିନ ବସ୍ତେ କହିଲ ଆଉ।
ଆଜ୍ଞା ଆଜ୍ଞା। ଆଛା ଦେଖି ଆ ଟାଇମ ବାହାର କରିବାକୁ ପଡିବ ଆଉ କଣ କରିବା।
ହୁ। କୁଆଡେ ଗଲେ କୁଆଡେ ଗୋଟେ ଗଲେ ଗୋଟେ ଭଲ ଲାଗିବ ଗାଁ ରେ
ଗାଁ ରେ ତ ଭଲ ଲାଗୁନି ଯିବାକୁ ତ ଇଚ୍ଛା ଅଛି ସବୁଆଡେ ହେଲେ ଦୋକାନରେ ବ୍ୟସ୍ତ ଆଉ କଣ କରବି ଆଉ।
ଆଉ ଆଉ ତମ ଆଡେ ବାଆଁ ସହ ଗଛ ଅଛି ନା?।
ହଁ ବାଁଶ ଗଛ ଅଛି ବାଉଁଶ ଗଛରେ କଦଳୀ ଫାଳୁଛି।
ବାଉଶ ଗଛରେ କଦଳୀ ଫଳିଛି ଏ ନା ମୋ। ସେ ବାହାଁସ ଗଛ ମୂଳରୁୁ କଦଳୀ ଗଛ ଉଠେଇଥିବ ସେଇଥିରେ କଦଳୀ ଫଳୁଛି।
ଓହୋ ସେଇଥା କି ମୁଁ ଆଉ ଜାଣିଛି ନା ଏତେ କଥା।
ମୁଁ ତ ଆସିବି ଏତେ ବଡ ହେଲାଣି ଦୋକାନ ଫକାନ ରେ ରହିଲଣି ତମେ କୋଉଛ ଆହୁରି ବାହାର ସିଏ କଦଳୀ ଫଳୁ।
ଆପଣ ବି ଯେମିତି କହୁଛନ୍ତି ନା ବାଁଉଶ ଗଛ ଅଛି ନା ଗାଁରେ।
ନା ବାଁସ ଗଛ ବା ପାୟ ଲୋକ ଗାଁ ରେ ବାଁସ ଗଛ ନାହିଁ।
ଆପଣ ସିଆଡେ ନଥିବ ଆମ ଏଠି ତ ଅଛି ସେ ବହୁତ ଅଛି ଗଛ। ଆଉ କଅଁ କରିଆ।
ଆଜା
ଆଉ କଣ କହୁଚନ୍ତି କୁହନ୍ତୁ।
ନ ମ କଣ କହିିଁ ମୁଆଉ ତ ନଈରେ ମାଛ ଫାଛ ଧରୁଚ଼?
ନାଇଁ ମୁଁ ଧରୁନି ଆମ ଏଠି ଛୁଆ ଧରିଛନ୍ତି ମୁଁ ଦେଖେ ବସି
ଉ ଆଉଉ ବଗ ଫଗ ତ ବାଲି ପଡ଼ିଲାଣି ବଗ ଫଗ ଗୁଡା ବସେଇିକି ସବୁ ଖାଇଦଉଛି ମାଛ।
ତ ବସଛନ୍ତି ଏଇ ଏବେ ବି ବସିଛନ୍ତି ମୁଁ ଏଇ ଆମ ଏଇ ନଈ କୂଳେ ବସିଛି। ପବନ ଦଉଛି ଆଜି ଟିକେ ଫାଙ୍କା ଅଛି। ତ ଦୋକାନରେ ବାପା ବସିଛନ୍ତି ତ ମୁଁ ଏଠି ପଳେଇଯାଇଛି ଫାଙ୍କା ଅଛି।
ଓହୋ ହଁ ଯାହା ହଉ ଏଇ ତ ଯିବ ନା ରକ୍ଷଣା ପବନ ଆଉ
ହୁଁ ଆଉ କଣ କରି।
ହ ହ
କଆଁ କରିଆ।
ଆଉ ନଈରେ ଗାଧଉଛ ନା?
ନାଇଁ କୁମ୍ଭିର ଫୁମ୍ବିର ବାହାରୁଛି କଣ ଗାଧେଇବୁ।
କୁ୍ମ୍ବିର ବାହାରୁଛି।
ଆଜ୍ଞା ଆଉ ଜାନାଭି ଆମର ଆଡେ ଦିଦିଟା କୁମ୍ଭୀର ଦେଖିଲେଣି ଲୋକ।
ଇ
ଡେଲି ଗୋଟେ କୁମ୍ଭୀର ଯାଉଛି ଭାସିକି କଅଁ କରିବୁ। ଗାଧଉଥିବୁ ସେଏ ଟେକି ନେଇଯିବେ ପିଠିରେ ବସେଇ।
ହଁ ସେଟା ବି ଠିକ କଥା ହଁ। ମାଛ ଫାଛ ଧଇଲେ ଆମକୁ ଟିକେ ଜଣେଇବ ଆମେ ଜିମୁ ଆଣିବୁ।
ନିଶ୍ଚିୟ ଜଣେଇବୁନି କାହିଁକି।
ଅଛନ୍ ନା ବଡ ମାଛ ଅଛନ୍ ନା?
ଏ ଛୁଆ କଅଁ ଧରନ୍ତି ମୁଁ ଜାଣିନି। ଛୁଆ ଧରନ୍ତୁ ଇଏ କଣ ଧରିଲେ ମତେ କହିବେ ମୁଁ କହିଲେ ମୁଁ ତମକୁ କହିବି ଆଉ କଣ।
ହଁ ହୋ ଠିକ ଅଛି। ଆଉ ଭଲରେ ଭଲ ହେଇ ରଜ ତ ଏ ବର୍ଷ ଭଲରେ ଭଲରେ ଯାଇଥିବ।
ହଁ ଭଲ କଁ ସବୁଦିନ୍ ଯାହା ରଜ ସେଆ ଗଣେଶ ପୂଜା ସେଆ ସରସ୍ଵତୀ ପୂଜା ସିଆ ସବୁ ସେଆ।
ନା ରଜଟା ଯାହା ହେଲେ ଆମର ମୁଖ୍ୟ ପର୍ବଟା ବୁଝିଲି। ଆମ ଆମ ଓଡି ଓଡିଶାରେ ରଜଟା ହଉଚି ମେନେ।
ହଁ ମେନ୍ ପର୍ବଟା।
ହ ଆସିବି ଘରକୁ ରୋଳି ଖିବି ଇଏ କରିବେ ସେଏ କରିବେ।
ହଁ ଆ ବାଲି ତ ପଇଲାଣି କ୍ରିକେଟେ ଖେଳିଆ ଆଉ।
ହୁଁ ଆଜ୍ଞା!
ଯ
ତ ବାଲିରେ ଛୁଆ ତ କେଇ ଖେଳୁନାହାଁନ୍ତି। ଆଜ୍ଞା?
ନା ଖାଇସାଇଲୁଣି?
ଖାଇ ହଁ ଖାଇି ଜଷ୍ଟ ବସିଥିଲି ତ।
ଓ କଁ ଖାଇଲୁ?
ହେଇ କଁ ଖାଇବୁ ଆଉ ଏଇ ଯୋଉ ସକାଳୁ ସକ୍ କାଳୁ ଉପମା ସିଏ ତରକାରୀ ହେଇଥିଲା ଆଉ।
ଯାହା ହଉ ପୁରା ସୁଷମ ଖାଦ୍ୟ ଖାଦ୍ୟଟା ଦେଖାଉଚ।
ଆଉ କଁ କରିବା। ଭଲ ନ ଖାଇଲେ ଭଲ ରହିବୁନି ଦେହ ପା ଖରାପ ହବ ମେଡିକାଲରେ ପଡ। ଏ ଧନ୍ତା କିଏ କରିବ।
କଁ କଇଲେ?
ଭାଇ ତ ଆଉ ପଚାରୁନି ଆଉ।
କଁ ପଚାରିମି ଆଉ। ମୁଁ ତ ପୁରା ନିଜକୁ ନିଜେ ପଚାରି ପାରୁନି ଆଉ। ମୁଁ ପୁରା ବ୍ୟସ୍ତ ରହୁଚି ପୁରା। କୁହନା କୁହନା।
ଏଇଆ ଆଉ ତମେ କୋଉଦିନ ମୁଁ ତ ଯାହା କହିଲି ଆଉ ତମେ କୋଉଦିନ ଗୋଟେ ଆସିଲେ ପୁରୀ ଫୁରୀ ଟିକେ ଯିବା ଟିକେ ଜଗନ୍ନାଥଙ୍କ ଦର୍ଶନ କରିବା।
ଇଚ୍ଛା ତ ଅଛି ହେଲେ ଦୋକାନ ଫାଙ୍କା ହେଲେ ସିନା। ଟିକେ ବସିଥିବୁ ଭାଇ ଜର ମେଡ଼ିସି ନ୍ଟେ ଦିଅ ଟିକେ ବସ୍ତୁ ଭାଇ ଥଣ୍ଡା ମେଡିସିନଟେ ଦିଅ ତୁ କଣ କରିବୁ।
ଓହୋ।
ହଁ ତ କଷ୍ଟମର ହି ଭଗବାନ୍ ମାନିକି ବସିଚି ଆଉ କଣ କରିବି।
ହଁ କଷ୍ଟମର ତ ଭଗବାନ୍।
ହୁଁ ସିଏ ନଥିଲେ ଆମେ କୁଆଡେ।
ପୁନ ଗୋଟେ ଆମେ ଯିବା ଆଉ। ଆ ଗାଁରେ ରହିଲାକୁ ଭଲ ଲାଗୁନି କୋଉ ଦିନ ଗୋଟେ ଯାଇକି ବାହା ଯ ଟିକେ ବୁଲିକ ଆସିବା ଜଗନ୍ନାଥଙ୍କ ଦର୍ଶନ କରିବା।
ହୁଁ!